ହ୍ୟାଲୋ। ହ୍ୟାଲୋ। ହଁ ମୋ ଆବାଜ ଆସିଲା? ହାଲୋ। ହ୍ୟାଲୋ। ହଁ ଶୁଭିଲା?
ହଁ ଶୁଭୁଛି ତୋମ ଭଏସ୍। ହଁ ହଁ ଶୁଭୁଛି। କୁହନ୍ତୁ।
କଣ କରଛନ୍ତି?
ଏବେ ଏବେ ଗାଧେଇକି ଆସିଚି ଆଉ। ଖାଇକି
ଅଁ, ହଁ ରୋଷଇ ଆରମ୍ଭ ହେଇନି। ମୁଁ କହିଲି ରୋଷେଇ ଆରମ୍ଭ ହେଇନି?
କରୁଚନ୍ତି। ହଁ। ସେଇଥିପାଇଁ ଆଉ। ବାପ ଘରକୁ।
ହଁ, ହଁ ବାପ ଘରକୁ ଗଲେ ତ ଲେଟ୍।
ମା କର ତୋତେ, ଅଁ, ହଁ ଆ ହଁ କଣ କରୁଥିଲି?
ମୁଁ ଯାଉଛି ରୋଷେଇ ବଷେଇରେ ପୋଡା ଶୋଇ ଦେଇକି ଆସିଲି ଯାଉଛି ଡାଲି କରିବି ରୋଷେଇ ହବସ୍ ତାଟା ଆଉ।
ଓ ଆଣ
ସକାଳେ ଜଳଖିଆ ଖାଇଛି ସନ୍ତୁଳା ରୁଟି କରିଥିଲି ଖାଇଛି।
ସେ
ନଛ ରୋଷେଇ ହେଲେ ସମସ୍ତେ ଖାଇବେ ତାପ କଖିଆ ଆବ
ଓହୋ ଆଉ ଘରେ କିଏକି ଆସୁଛନ୍ତି ସମସ୍ତେ
ମୋ ଘରେ ଶାଶୁରେ ଶାଶୁ ଶଶୁର ହଜବେଣ୍ଡରେ ଯା ଦିଅର ଝିଆରୀ ପୁଅ ଆଈ ଶାଶୁ ସମସ୍ତେ ଅଛନ୍ତି।
ସେ ପୁରା ବ
ଆଉ ଦେହ ପା ଭଲ ଅଛି ହଁ ଗଡତିଆର ସକାଳୁ କଣ ଖଲିଥାଲି?
ସକାଳୁ ଉ କାଇକ
ନଟ ନେଟୱାର୍କ ନାହିଁ ବୋଧେ ଆପଣଙ୍କର
ହଁ ଟିକେ ଏପଟ ସେପଟ ହଉଛି ନେଟୱାର୍କ ଜିଓ ନେଟୱାର୍ ଟା ଏଠେ ଭଲସେ ଚାଲୁନି ତମ ପାପରେ
ହଁ ହଁ।
ସେ କ ଟିକେ ଏ ପଟେ ସେପଟେ ହଉଛି ହଁ ଏବେ ବି ଚାଲିଛି ବର୍ଷା ଏବେ ବି ବର୍ଷା ଚାଲିଛି। ହଁ ତମାଡେ
ବାୋପା ମା ଖରା ଦେଇଛି କୁହନି।
ଖରା ହଉଚ ତ ଏବେ
ହଁ।
ନାଇଁ ଆମର ଏବେ ହ।
ସକାଳୁ ଉଠେଇଥିଲା ହଁ। ଭଲ ବର୍ଷା ହେଲେ ଟିକେ ଭଲ ଗରମ ରୁ ଟିକେ ତ୍ରାହି
ହୁଁ। ସେ ଆ
ହୁଁ।
ଆ ତମ ପୁଅ ପିଲାଟି କେତେ
ଗୋଟେ ଗୋଟେ ପୁଅ
ଛୋଟ ଟେ
ହଁ ଛୋଟଟେ ହଁ ଏ ଦେଢ ବର୍ଷର ଦେଢ଼ ବର୍ଷ ପୁଅ ଟାକୁ
ବଲ
ଆଉ କଣ କହିଲେ?
ବାହାଘର କେତେ ବର୍ଷ ହେଲାଣି
ବାହାଘର ଅଢେଇ ବର୍ଷ ହେଇଯିବ।
ଓ ହୋ
ଆଉ ଆଉ ରାତି ରୋଷେଇ କଣ ଆଜି
ଆଜି ଡାଲି ବସ କରିଛି କଲରା ଚିପ୍ସ କରିଛି। ଆଉ ଫୁଲ କୋବି କଷା କରିଚି ଜି
ଆଜି ତ ସଣ୍ଡେ ରବି ବାର ଟା ନା ଆଇଁଷ ଫଇଁଷ କିଛି ନାହିଁ।
ନାଇ ଆାଇଁଷ ରବିବାର ଖାଉ ହଁ ଖାଆନ୍ତି ଖାଏଯେ ହେଲେ ରବିବାରେ ମୋ ସ୍ଵାମୀ ଖାଆନ୍ତିନି ତ ସେଥିପାଇଁ ଆଜି ଆଇଁଷ ହଉନି
ହଁ ରବିବାରେ ମୁଁ ତ ଛାଡି ଦେଇଛି ହଁ ମୁଁ ବି ରବିବାର ଖାଉଥିଲି ଛାଡି
ହଁ ତାଙ୍କୁ ବି ଜଣେ ସେ ମନା କଲେ ଜଣେ ବ୍ରା ଣ ତ ରବିବାର ଖାଇବେନି ବୋଲି ସେଥିପାଇଁ ସେ ବି ଖାଉନାହାନ୍ତି। ଭଲ ପା ରବିବାର ଟା ଖାଇବା କଥା ନୁହେଁ।
ହଁ ସୂର୍ଯ୍ୟଙ୍କ ବାର ବି ଯେହେତୁ ଆଉ ଆଉ କଣ କେମି ଭଲ ସେ ତାହେଲେ ଆରମ୍ଭ ହେଇନି ବୋଧେ ନା ହଁ ମା କରିବେନି ଆଉ କଣ କହିଲେ
ମା କରୁଛନ୍ତି ତ ଆମେ ଲେଖିଥିଲି।
ହଁ କମ୍ପ
ହ
ଆଉ ରଜ ଫଜ କେମିତି କଣ କଲେ ଏଇ ରଜ ପାଇଁ ବୋଧେ ପଳେଇଛନ୍ତି ଘରକୁ?
ହଁ ଖରା ଛୁଟି ଥିଲା ପୁଅ
ହଁ ରଜରେ ତ ସବୁ ଝିଅ ମାନେ ହେ ବାପ ଘରକୁ ଆଉ ବୁଲିଯିବେ ଆଉ।
ଆଉ
ଆଉ ଆପଣଙ୍କର ପୁଅ ଝିଅ ହଁ ମୁଁ କହିଲି ଆପଣଙ୍କର ପୁଅ ଝିଅ କେତୋଟି ହଁ ସୁବୁଛି ହଁ ଛୋଟ ବୋଧେ
ତାର ତୃତୀୟ କ୍ଲାସ
ହଁ।
ସେ ଶିଶୁମନ୍ଦିର ରେ ପଢୁଚି।
ଓ ହୋ।
ଖୋଲିଲାଣି ଯେ ଆଉ ଯାଇ ତ ଘରୁ ଅଛି। ତ ଯାଇ ଯଉ ଗରମ ଖରା ହଉଚି। କହିଲି ଆଉ ଦିନ ଯାଉ ତାପରେ ଯାଇ ସ୍କୁଲ ତାକୁ ପଠେଇବି। ସେଇଥି ପାଇଁ ତାକୁ ଛାଡିନି ଆଉ।
ସ୍କୁଲ ବି ସାଙ୍ଗେ ସାଙ୍ଗେ ଖୋଲିଲେ ଛୁଆଙ୍କୁ କୋଉ ପଢେଇବେ। ଯାହା ହଉ ନା ଆଠ ଦଶ ଦିନ ଲାଗି ଯିବ।
ମିଳିଯାଏ ଏ ବର୍ଷ ବହି ବି ମିଳିନି। ଗଲାଠୁ ଯାଇ ବହିପର ଦେବେ। ଆଉ ଆପଣ ପଡ଼ାର
ହଁ ହଁ।
ଘରେ କେହି କେ ସବ
କଣ କହିଲେ?
ସ୍ୱାମୀ କଣ କରନ୍ତି?
ସିଏ ସିଏ ବି ବିଜନେସ କରନ୍ତି ଆଉ କଣ୍ଟ୍ରାକ୍ଟର କାମ ଆଉ।
ହୁଁ ହୁଁ।
ଓହୋ ପିଠା ପିଠା କଣ କରିଥିଲେ ଠି। ବାଡ ଏ ହଁ ଆମର ବାରବାସୀ ଲୋକ କେବଳ ଖାଇବା ପାଇଁ ଯାହା ଲଗା ହେଇଚି। ଏଇ ଭାଇ କଣ କୋଉ ଝୁରଙ୍ଗ ହଉ ଶାଗ ଆଉ ଲା ଜନ୍ହି। ପୋକ ବା ଯେଟେ ସେଥିରେ ବି ଗଟା ଗୋଟା ଲଗେଇକି ଫଳେ। ଭେଣ୍ଡି ଏବେ ବାଇଗଣ ଫଳୁଚି ଆଉ ଭେଣ୍ଡି ଫଳୁଚି। ସେଇଟା କିନ୍ତୁ ଦେହ
ଆ ଲଗେଇକି ଖାଇଲେ ବହୁତ ଟେଷ୍ଟ ଲାଗେ।
ତାର ବାସ୍ନା ଥାଏ।
ହୁଁ ସେ ବାଇଗଣକୁ ପୋଡିକିଥିଲି।
ଆଚା
ନା ଏଇଗୁଡା ତ ଖାଇ ଖାଇ ଦେହ ଖରାପ ଏତେ ସାର ପକେଇ ଇଞ୍ଜେକସନ ଦେଇ ତାକୁ ଯୋହା କରୁଛନ୍ତି।
ଆସିକି ଯରେ ସବୁ ସାର ପକେଇଲେଣି।
ହଁ।
ଆଦ ଓରେ ବି ଫୋକେ ରଚଛନ୍ତି ସାର।
ତର ଆଉ। ପଇସା କେବଳ ଦରକାର ଲୋକ ମରଲେ କଣ ଯାଉଛି।
ନ ଖାଇଲେ ବି ଆଉ ତାର ଇଏ ନାହିଁ। ମଜଆ କେତି ସବୁ ଜିନିଷ ଦେ ଧାନ ବି ଇଏ କରୁଛନ୍ତି କି। ଧାନ ବି କରୁଛନ୍ତି ଏଥର ନଦେଲେ ଇଏ ସାର ଫାର ହଉନି ଆଗରୁ। କଣ ସାରା ହଉଥିଲା ଆଗରୁ ଖତ ଦଉଥିଲେ। ଗୋବର କୋବର ପକେଇକି ଖତ କରିକି। ନାସ୍ତ ଲୋକ ଇଏ କରନ୍ତି। ସବୁ ଏବେ ସାର ଜଲ୍ଦି ଜଲ୍ଦି ଧାନ ଅଧିକ ହବ ବଢିବ। ହ ବୋଲି ସେ ଦଉଛନ୍ତି ଏଥର ସାର। ସାରରେ କେତେ ପ୍ରକାର ପକଉଛନ୍ତି ସେଥିରେ
ହଉ ତମେ ଧାନ ଚାଷ କର।
ନାଇଁ ନାଇଁ ମାନେ ଏଠି ନା ବାପା ଘର କଥା କହୁଛ। ଶାଶୁ
ନାଇଁ ହଁ ବାପଘର ଆଉ କିିବସସୁ
ନାଇଁ ଶାଶୁ ଘରେ ତ ନ ଆଜିଯାଏ ବିଲ ବି ଯାଇକି ଦେଖିନାହାନ୍ତି କୋଉଠି ବିଲ ।କଣ କହିଲେ? ହ୍ୟାଲୋ। ହ୍ୟାଲୋ। ଆପଣଙ୍କର ନେଟୱାର୍କ ଆସୁନି। ଟିକେ ନେଟୱର୍କ ଯାଆନ୍ତୁ।
ଆଛା କଥା କଟି ଯାଉଛି ହଁ।
ହ। ଆପଣଙ୍କର ନାଇଁ ନାଇଁ ଆପଣଙ୍କର ନେଟୱାର୍କ ନାହିଁ ତ ତ ଖନେ ଖନେ ଶୁଭୁଛି। କିଛି କ୍ଲିଅର ଏଠି ଶୁଭୁନି। ହଁ। କୁହନ୍ତୁ।
କେମିତି ଫସଲ ଏ ଯୋଉ ଧାନ ଚାଷ
ଧାନ ଚାଷ ନାହିଁ କରୁନାହାନ୍ତି। ହାଲୋ।
ହଁ କିଛି ଇଏ ନାହିଁ ତ ସେଥିପାଇଁ ଶୁଭୁନି ବୋଧେ ଆପଣଙ୍କ କିଛି ଆଉ ମାନେ ଟିକେ ଶୁଭୁ
ଏବେବି
ହାଲୋ।
ହାଲୋ।
ହଁ। ସେପଟୁ ବୋଧେ ଜୋରେ ବର୍ଷା ହଉଛି ବୋଧେ ସେ ଯୋଉୁ ମୁଁ କହିଲି ଆପଣଙ୍କର ବୋଧେ ସେପଟେ ଜୋରରେ ବର୍ଷା ହଉଛି। ଓହୋ। ସେଥିପାଇଁ ନେଟୱର୍କ ପ୍ରୋବ୍ଲେମ ହଉଛି ଆଉ। ହଁ ହଁ। ଏପ ନେଟୱାର୍କ ପ୍ରୋବ୍ଲେମ ହଉଛି ଶୁଭୁନି ଆଉ।
ହଁ।
କଥା ହବା ଆଉ।
ହଁ ହଉ।